ଅଉ
ଅଉ
ଶୁଭ ସନ୍ଧ୍ୟା।
ଶୁଭ ସନ୍ନୀୟା!
କେମତି ଅଛନ୍ତି? ଭଲ ଅଛି।
ମୁଁ ବି ଭଲ ଅଛି। ଆଉ ଆପଣଙ୍କ ଦେହ ଭଲ ଅଛି?
ହୁଁ ଭଲ ଅ
ହୁଁ ମୋର ବି ଭଲ ଅଛି। ଖାଇସାରିଲେ ଆପଣ?
ହୁଁ ମୁଁ ଖାଇ ସାରିଲିଣି। ଆପଣ?
ମୁଁ ବି ଖାଇସାଲିଣି। ଆଉ ଘରେ ପରିବାରରେ ସମସ୍ତେ ଭଲ ଅଛନ୍ତି?
ହୁଁ ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କ ପରିବାରେ? ଆପଣ ତ ଘରେ ଅଛନ୍ତି, ତାଠୁ ବଡ ଖୁସି
ହେଁ ହେଁ ପରିବାରରେ ସମସ୍ତେ ଭଲରେ ଥିଲେ ନିଜେ ଭଲରେ ଥିଲି ତାଠୁ ବଡ ବିଷୟ କିଛି ନୁହଁ, କାହିଁକି ନା ଏଇ ଦୁନିଆରେ କେତେଟା ପରିବାର ଘର ସଂସାର ଉଜୁଡି ଯାଉଛି, କେତେ ଲୋକ କେତେ କୋଉ କୋଉ ମାନେ ବିଷୟରେ ମାନେ କି କିଏ ତ ଆକ୍ସିଡେଣ୍ଟ ରେ ମରି ଯାଉଛି, କିଏ ତ କେମତି? କି ତୁ ଆମେ, ସପରିବାର ସହ ମେ ଭଲ ରହୁଛୁ। ସେଇଟା ପ୍ରଭୁଙ୍କର ପରମେଶ୍ଵରଙ୍କର ସେଇଟା ଦୟା ବଇଲେ କହିଲେ ଚଳେ ଆଉ। ସେଇଟା ବହୁତ ବଡ଼ ବିଶ୍ୱାସ ସେଟା। ହୁଁ
ଆଚ୍ଛା, ଆପଣଙ୍କୁ କେବେ ପାଠ ପଢା ପାଇଁ ବାହାରେ ରହିବାକୁ ପଡିନି?
ହି ହେଁ, ମତେ ଛୋଟ ବେଳେ ହିଁ ବାହାରେ ରହିବାକୁ ପଡିଛି। ମୁଁ ଯେତେଳେ ମୁଁ ଯେତେଳେ ସେକେଣ୍ଡ ପଢୁଥିଲି ମୁଁ ଯେତେବେଳେ ଅଲରେଡି ମୁଁ ବିତେଇ ସାରିଛି ମ୍ୟାାମ। ଯଉ ମୁଁ ଦ୍ଵିତୀୟ ପଢୁଥିଲି ମତେ ହଉଥିଲା ସାତ ବର୍ଷ ହଉଥିଲା ନା ଛଅ ବର୍ଷ ହଉଥିଲା ମତେ। ଆଉ ମତେ କଟକ ର ଗୋଟେ ହଷ୍ଟେଲରେ ଛାଡିଦଲେ ଫାମିଲ। ରେୋରେସନ ହମ ବୋଲି ସେଇଟା ବାଦାମ ବାଦାମବାଡି ବିଡା ନାସିଛି ବୋଲି ମନୁଚେ ଶୁଣିଥିବେ ବିଡ଼ାନାସୀ କଟକର ଶୁଣିଥିବେ ସେଇ ଜାଗାରେ ମୁଁ ଛଅ ବର୍ଷ ରହିକି ପଢିଛି ସେ ହଷ୍ଟେଲରେ ମୁଁ ସେ ଛୋଟ ଥିଲି ଆଉ। ସେଠି ଛଅ ବର୍ଷର ହେଇକି ପଢିଚିତ। ତାପରେ ତାପରେ ସେ ହଷ୍ଟେଲ ର କିଛି
ଆପଣ ଏତେ ଛୋଟ ବଳୁ ତାହେଲେ ଅଭିଜ୍ଞତା ମିସାଇଛନ୍ତି।
ଛୋଟ ବେଳେ ମୋର ହଷ୍ଟେଲ ରହିକି ମୋ ଶେ ସବୁ ମୋର ଅନୁଭୂତି ମୋର ଅଛି।
ଏ ବାହାରେ ରହିଛନ୍ତି ଯେମିତି କିି ବୁଦ୍ଧି ଥାଇ କି ମାନେ ଆପଣ ସେଟା ଛୋଟ ଟାଇମରେ ରହିସ୍ ସମୟରେ ରହିଛନ୍ତି ନା ଯେତେବେଳେ ଆପଣଙ୍କର କମ ବୟସ ଥିଲା। ଆପଣଙ୍କୁ ରେ ଜଣା ନଥିଲା ଆପଣ ସେଇ ବୟସ ତେଳେ ଯାଇକି ରହିଛନ୍ତି ଯେତେବେଳେ କି ଆମର୍ ବୟସ ହେଲା ଯୋଉଠି ସମୟରେ କି ଆପଣ ଦୁନିଆ ବିଷୟରେ ଜାଣିପାର ମାନେ ପରିବାର କଣ ଦୁନିଆ କଣ? ସେଇ ସମୟରେ ଆପଣଙ୍କୁ କଣ ବାହାରେ ରହିବାକୁ ପଡିଛି?
ହଁ ରହିଛି ଯେତେବେଳେ ମୁଁ ମୋର ଅ ମୋର ମାନେ କି ମୋର ମାଟ୍ରିକି ଯେତେଲେ ସରିଗଲା ପ୍ଳ ମାନେ କି ଆ ଟେନ୍ତ୍ଥ କ୍ଲାସ ଯେତେବେଳେ ସରିଗଲା ତ ମୁଁ ପ୍ଲସ ଟୁ ଯେତେବେଳେ ପଢୁଥିଲି ମୁଁ ହଷ୍ଟେଲ ରହିକି ପଢୁଥିଲି ପ୍ଲସଟୁ ବି ପଢିଛି ହଷ୍ଟେଲ ରହିକି ତାପରେ ପ୍ଲସ୍ ଥ୍ରୀ ବି ପଢିଛି ହଷ୍ଟେଲରେ ହିଁ ରହିକି ପଢିଛି ମୁଁ ବାହାରେ ରହିକି ପଢିଛି।
ଆଛା।
ହଁ ତ ସେଠି କଣ ଇଚ୍ଛା ହୁଏ ଘରକୁ ଆସିବା ପାଇଁ ଘରର ରନ୍ଧା ମା ହାତର ରନ୍ଧାର ଖାଦ୍ୟ ଖାଇବା ପାଇଁ କି ଇଛା ହୁଏ ହେଲେ କଣ କରିବା ହଷ୍ଟେଲ ରେ ଯୋଉଟା ମିଳେ ସେଇଟା
ସେତେବେଳେ ଯାଆନ୍ତି
ହୁଁ ଆଉ ମୁଁ
ଗାଁ ର ଜୀବନ ଶୈଳୀ ଆମର ଅଲଗା ଥାଏ ସହରର ଜୀବନ ଶୈଳୀ ଅଲଗା ଥାଏ ଆପଣଙ୍କୁ କୋଉ ଆପଣ ବାଛିବେ ସେଇ ଭିତରୁ ମାନେ ଆପଣଙ୍କୁ କୋଉ ଜିନିଷ ଭଲ ଲାଗେ ଆଉ କୋଉଥିପାଇଁ ଭଲ ଲାଗେ?
ଦେଖନ୍ତୁ ଗାଁ ର ଜିନିଷ ସୁନିଶ୍ଚିତ ଭଲ ହିଁ ଲାଗିବ କିନ୍ତୁ ଆମକୁ ଗୋଟେ ଭଲ କ୍ୟାରିଅର ଦରକାର ଆମକୁ ଭଲ ସଫଳତାର ଜୀବନ ତ ଦରକାର ହିଁ ଦରକାର ଆଉ ସେଇ ଯଦି ଆମ ଜୀବନରେ ଯଦି ଆମକୁ ସଫଳତା ଦରକାର କୃତ କାର୍ଯ୍ୟ ଯଦି ଆମକୁ ହେବାର ଅଛି ତାହେଲେ ଆମକୁ ଗାଁ ଛାଡିକି ବାହାରେ ରହିବାକୁ ହିଁ ତ ପଡିଥାଏ। କାହାର ଇଚ୍ଛା ନଥାଏ ବାହାରେ ରହିବାର କିନ୍ତୁ ନିଜ ବାପା ମାଙ୍କ ଖୁସି ପାଇଁ ପରିବାରର ସବୁ ସବୁ କିଛି ଦାୟିତ୍ୱ ପାଇଁ ସବୁ କିଛି ଅ ଭବିଷ୍ୟତ କୁ ଭାବିକି ହିଁ ସେ ପରିବାର ଛାଡିକି ଗାଁକୁ ଛାଡିକି ବାହାରେ ରହିକି ସେ
ହୁଁ ହଁ ଆମେ ତ ପରିବାରକୁ ଛାଡିକି ରହୁ ସିଏ ତ ଠିକ ଅଛି ହେଲେ ଆପଣଙ୍କୁ ଗାଁ ର ଜୀବନ ଶୈଳୀ ଆଉ ସହରର ଜୀବନ ଶୈଳୀ ଭିତରେ ଏମିତି କଣ ପାର୍ଥକ୍ୟ ଦେଖାଯାଏ?
ହଁ ଗାଁ ର ଜୀବନ ଶୈଳୀ ଆଉ ସହରର ଜୀବନ ଶୈଳୀ ଭିତରେ ବହୁତ ଡି ମାନେ ବହୁତ ପାର୍ଥକ୍ୟ କାହିଁକି ଗାଁରେ ଆମେ ଯେତେବେଳେ ରହୁଛୁ ଆମର କୋଉ ବିଷୟରେ ବି ଆମକୁ କିଛି ଏମି ରେଷ୍ଟ୍ରିକସନ ନାହିଁ କି ମାନେ କି କିଛି ଯେମତି କିଛି ସମସ୍ୟା ହୁଏନି। ଯେମତି କି ସପୋଜ ମୁଁ ଗୋଟେ ମନେ କରନ୍ତୁ ମୁଁ କହି ହେଲେ ବି ଯଦି ସପୋଜ କିଛି ଅ କଣ କି ଉଁ କରେଣ୍ଟ ସବ ମନେ କରନ୍ତୁ କରେଣ୍ଟ ପଳେଇଗଲା ଆପଣ ସିଧା ଯାଇକି ପୋଖରୀକୁ ଗାଧେଇ ପାରିବେ ହେଲେ ଯଦି ଆପଣ ସହରରେ ରହୁଛନ୍ତି ଯଦି କରେଣ୍ଟ ନଥିବ ତାହେଲେ ଆପଣ ପାଣି ନଥିଲେ ଗାଧେଇ ହିଁ ପାରିବେନି ଏମିତି କିଛିଟା ଜିନିଷ ଅଛି ଯୋଉଟା ଗାଁରେ ଆପଣ ହ୍ୟାଣ୍ଡଲ କରିପାରିବେ ଗାଁରେ ଆପଣ ସେଟାକୁ ଆଡଜଷ୍ଟ କରିପାରିବେ କିନ୍ତୁ ସହରରେ ସେଟାକୁ ମାନେ କି ଚଳେଇବା ଟିକେ ସେଇଟା କଷ୍ଟ ହିଁ ହୋଇଥାଏ ସେଇଟା ଟିକେ ମ ଏନ୍ କରିବାଟା ସବୁ କିଛି ବିଷୟକୁ ମାନେ କି ହଣ୍ଡେଲ କରିବା ଟା ଟିକେ ସେଠି ଟିକେ କଷ୍ଟ ହୁଏ ଆଉ। ଆଉ ଗାଁ ରେ ବହୁତ ଗୁଡେ ଜିନିଷ କିଛି ଅଲଗା ଅଲଗା ରୁହେ। ଉଁ ମାନେ କି ଅନେକ ସାଙ୍ଗଙ୍କ ସହିତ ନିଜ ଇଚ୍ଛା ରେ ଯୋଉଆଡେ ଇଚ୍ଛା ସେଇଆଡେ ଯାଇପାରିବ କିନ୍ତୁ ସହରରେ କେମିତି କି ଆଉ ସେତିକି କିଛି ସ୍ଵାଧୀନତା ମାନେ କି ଆମେ ପାଇ ପାରୁନଥାଉ ଆଉ ଗୋଟେ ବିଷୟ କି ଗାଁ ରେ ଆମ ସୁରଖ୍ୟା ର ସହିତ ଆମେ ରହିପାରିବା ଘରେ କିନ୍ତୁ ସହରରେ ଆଜି ଆଜି କାଲି ର ସମାଚାର ତ ଆପଣ ଜାଣିପାରୁଥିବେ କେତେ କଣ ଘଟଣା ଘଟି ଯାଉଛି ସେ ସବୁ ବିଷୟ ସହରରେ ସେମିତି ଆମେ ନିଜକୁ ପୁରା ସୁରକ୍ଷିତ ଏଇଟା ଗୋଟେ ବହୁତ ବଡ ମାନେ କି ମ ତ୍ବପୂଣ୍ଣ ବିଷୟ ସହରରେ ଆମେ ହଁ ସହ ର ରେ ଆମେ ସୁରକ୍ଷିତ ଭାବରେ ଭାବିବା ନାଇଁ ଯେ ମୁଁ ସହରରେ ପୁରା ସୁରକ୍ଷିତ ଭାବରେ ଅଛି ବୋଲି ସହରରେ ଆମେ କେତେବେଳେ ବି ସୁରକ୍ଷିତ ନଉ ସବୁବେଳେ ଯତ୍ନର ସହିତ ରହିବାର ଆବଶ୍ୟକ ଥାଏ ସହରରେ ସବୁବେଳେ କିନ୍ତୁ ଗାଁ ରେ ଥିଲାବେଳେ ସେ ସେତେ କିଛି ନିଜ ପାଇଁ ବିପଦ ନଥାଏ ସବୁବେଳେ ଆମ ଘରେ ଥିବା କିଛି କିଛି ସେତିକି ସମସ୍ୟା ହୁଏନି କିନ୍ତୁ ସହରରେ ଥିଲାବେଳେ ସବୁ ଆମକୁ ସବୁବେଳେ ଆଲର୍ଟ ହେଇକି ମାନେ ଜାଗ୍ରତର ସହିତ ରହିବାର ବହୁତ ଗୁଡେ ଏମିତି ଅ ଅଛି ଆଉ ପାର୍ଥକ୍ୟ ଅଛି ଆଚ୍ଛା ଆପଣଙ୍କ ଦୃଷ୍ଟିରୁ ଗାଁ ର ବିଷୟ ଆଉ ସହର ବିଷୟରେ ବି ଆପଣଙ୍କ ବିଷୟ
ଦେଖନ୍ତୁ ଫଷ୍ଟ ପ୍ରଥମ କଥା ତ ମତେ ଦିଟା ଜାଗା ଅଲଗା ଅଲଗା ପ୍ରକାରେ ମତେ ଭଲ ଲାଗେ ଉଁ କୋଉ ଦିଗ ପାଇଁ କୋଉ ଜାଗା ମତେ ଭଲ ଲାଗେ ଏବେ ଦେଖନ୍ତୁ ଗାଁ ମୁଁ ଯଦି ଗାଁ କୁ ବାଛିବି ତ ସେଇ ଜାଗାରେ ଗାଁ ରେ ମତେ ସେଇ ସୁବିଧା ମିଳିବନି ଯୋଉ ସୁବିଧା ମତେ ସହରରେ ମିଳୁ ଗୋଟେ ସହରକୁ ଆମେ ଆସୁ କଣ ପାଇଁ ଗୋଟେ ଭଲ ଶିକ୍ଷା କି ଗୋଟେ ଚାକିରି ଆଉ ଭଲ ଶିକ୍ଷା ଚା କିିରି କୁ ଛାଡିକି ବି ଆମର ଯେତେବେଳେ ଦେହ ଖରାପ ହୁଏ ଆମେ ହସ୍ପିଟାଲ ପାଇଁ ବି ଗୋଟେ ସହରକୁ ହିଁ ଦେଖିଥାଉ ଯେତିକି ବଡ ସହର ଜାଣିଥିବେ ସେତିକି ବଡ ହସ୍ପିଟାଲ ସେତିକି ଭଲ ଭଲ ଡାକ୍ତର ସେଇ ସବୁ ଆଉ ଅନ୍ୟାନ୍ୟ ବି ବହୁତ କିଛି ସୁବିଧା ମିଳେ ଯୋଉ ଜିନିଷ କି ସହରରେ ଯୋଉଟା କି ଆମକୁ ଗାଁ ରେ ମିଳିପାରେନି। ଗାଁ ମତେ ଏଇଥିପାଇଁ ଭଲ ଲାଗେ ମୋ ମତରେ ଗାଁ ହଉଛି ଗୋଟେ ଶାନ୍ତ ପରିବେଶ। ଯେମିତି ଦେଖିବେ ପ୍ରକୃତି ର ମାନେ ଏବେ ଆପଣ ଯେମିତି କହିଲେ ଯେ ଛାତ ଚାରିପଟେ ଗଛ ଅଛି ଇଏ ଅଛି। ପ୍ରକୃତି ଆମ ନିକଟରେ ଥାଏ ସେଇଭଳି ଲୋକମାନଙ୍କ ମଧ୍ୟ ରେ ଗୋଟେ ଭଲ ସମ୍ପର୍କ ଥାଏ ଏବେ ଆପଣ ସହରରେ ଘର ଟା ଲାଗି ଲାଗିକି ଆପଣଙ୍କର ଥାଉ କାନ୍ଥ ଲାଗିକି ଥାଉ ଆପଣଙ୍କର କଣ ହେଲା ଆପଣ କଣ ଖାଇଲେ ନ ଖାଇଲେ ଗୋଟେ ପଡିଶା ଘର ଜାଣିପାର ଆପଣ ତାଙ୍କ ଘରେ କଣ ହେଲା ଆପଣ ଜାଣିପାରିବେନି କିନ୍ତୁ ଗୋଟେ ଗାଁ ରେ କଣ ହୁଏ
ହ
ଆମେ ଆମଠୁ ଗୋଟେ କିଲୋମିଟର ଗୋଟେ ଦି କିଲୋମିଟର ଦଶ କିଲୋମିଟର ଦୂରତା ହେଲେ ମଧ୍ୟ କାହାର କଣ ହେଲେ ସେ ଜିନିଷ ତମ ପାଖରେ ଖବର ଥାଏ। ଆମେ ସେଇ ଜାଗାରେ ଯାଇକି ପହଞ୍ଚୁ ଯୋଉ ଜିନିଷ କି ମତେ ଗାଁ ର ବହୁତ ଭଲ ଲାଗେ ସେ ଜିନଷ ଯୋଉ ଜିନିଷ ସହରରେ ସେ ସୁବିଧା ନଥାଏ। ଆମେ ଗୋଟେ ଘରେ ହୁଏ ତ ଆମେ ଖାଇବାକୁ ନ ପାଉ ଆମେ ଦେହ ଖରାପ ହେଇକି ପଡିକି ରହିଯିବା କେହି କାହା ପାଖକୁ ଯିବେନି। ଏଇ ଜିନିଷ ସହରରେ ଆମ ମିଳିପାରେନି ଆଉ ସହରର ସୁବିଧା ତ କହିଲି ଯେମତି ହସ୍ପିଟାଲ କଲେଜ ହଉ ପାଠ ପଢା ପାଇଁ କି ଭଲ ଭଲ ସୁଯୋଗ ମିଳେ ଯେମିତି ଚାକିର ପାଇଁ ସେଇ ଜିନିଷ ଆମକୁ ସହରରେ ମିଳେ। ଥାଏ ଗାଁ ରେ ଅସୁବିଧା ଏଇ ଜିନିଷ ମତେ ଲାଗେ ଦେଖନ୍ତୁ କେତେକ ଗାଁ ରେ ଏମିତି ଅଛି ଯେମିତି କି ଭଲ କଲେଜଟି ଏଇ ପର୍ଯ୍ୟନ୍ତ ହେଇପାରେନି। ହସ୍ପିଟାଲ ର ସେଇ ସୁବିଧା ହେଇପାରେନି। ଏଇ କାରଣରୁ ମତେ ଲାଗେ କି ପାଠପଢା, ଏଇ ସବୁ ସୁବିଧା ଏଇ ଜିନିଷ ଗୁଡାକର ଗାଁ ରେ ଯେହେତୁ ସୁବିଧା ନାହିଁ, ତ ମତେ ଏଇ ଜିନିଷ ହିଁ ଗାଁରେ ଅସୁବିଧା ଲାଗେ। ବାକି ସବୁକୁୁ ଛାଡିଦେଲେ ଗାଁ ରେ ଯୋଉ ସୁବିଧା ମିଳୁଛି, ସେଇ ସୁବିଧା ଆମକୁ ମାନେ ସହରରେ ମିଳିପାରିବନି। ଆଉ ସହରରେ ଯୋଉ ସୁବିଧା ମିଳୁଚି ସେ ଆମକୁ ଗାଁରେ ମିଳି ପାରୁନି। ତ ମତେ ଉଁ କହିବାକୁ ଗଲେ ଦିଟା ଦିଗରୁ ଦିଟା ଭଲ ଲାଗେ।
ହଁ ଦିଟା ଦିଗରୁ ଦିଟା ଭଲ। କୋଉଟାକୁ ବି ଆମେ ମାନେ କି ଏଇଟା ହିଁ ପରଫେକ୍ଟ ବୋଲିକି ଚୁପ୍ ମାନିକି ଚୟନ କରିପାରିବା ନାହିଁ ଆମେ।
ଆଚ୍ଛା। ଭବିଷ୍ୟତରେ ଯଦି ଆପଣ କେବେ ଚାକିରୀ କରନ୍ତି, ଆପଣ କୋଉ ଜାଗାରେ ରହିବା ପାଇଁ ପସନ୍ଦ କରିବେ?
ମୁଁ? ହେ ହେ ହେ ଦେଖନ୍ତୁ ଏମିତିଆ ଜାଗା ଯୋଉଠି ମୁଁ କହିବିନି କି ଏମତି ଗୋଟେ ଭିଲେଜ୍ ଟାଇପର ଜାଗାରେ ପସନ୍ଦ କରିବି, ସେମିତି ବି କହିବିନି କିନ୍ତୁ ଗୋଟେ ସବୁ ମାନେ କି ସୁବିଧା ରହୁଥିବ ସେଇଠି। ସବୁ ପ୍ରକାରର ସୁବିଧା ଟିକେ ମିଳୁଥିବ ହେଲା। ଆଉ ସେଇଠି ଯେମିତି କିି ଅ ହୁଁ। ସପୋଜ କିଛି ଗୋଟେ ମାନେ କି ଜରୁରୀକାଳୀନ ଏମରଜେନ୍ସି ଏମରଜେନ୍ସି କେସ୍ ହେଇଗଲା, ତମେ ଯାଇ ପାରୁନଥିବ କିଛି ନା ଡାକ୍ଟରଖାନା ଯାଇ ପାରୁଥିବ ସେଠି ହଁ ହୁଁ ହୁଁ।
ଗୁଡାକରେ ସେଇ ପ୍ରଦୂଷଣ ନଥାଏ ଯୋଉ ପ୍ରଦୂଷଣ ସହରରେ ଥାଏ।
ହଁ ସେଇଟା ବହୁତ ଇମ୍ପୋର୍ଟାଣ୍ଟ। ସେଇଟା ବହୁତ
ସେଇ ଜିନିଷ ବହୁତ ରୋଗରୁ ଆମେ ଆଉ ଗାଁରେ ରହିଲେ ବିନା ସାର ଜାତୀୟ ଖାଦ୍ୟ ବି ଆପଣଙ୍କୁ ମିଳିପାରିବ। ଆଉ ଆପଣ ଗୋଟେ ଯଦି ସହରରେ ରହୁଛନ୍ତି ନା, ସାର ଜାତୀୟ ଖାଦ୍ୟ ହିଁ ଖାଇବାକୁ ମିଳିବ। ଯୋଉଥି ପାଇଁକି ବିଭିନ୍ନ ପ୍ରକାର ଆମକୁ ରୋଗ ଗ ଆକ୍ରମଣ କରିବାକୁ ବି ବହୁତ ମାନେ ସମୟ ଲାଗେନି। ବୟସ ହେଇନଥାଏ ସେଇ ରୋଗ ଗୁଡା ହେଇଯାଏ କମ୍ ବୟସରୁ।
କେତୋଟି ଏମିତି କିଛି ମାନେ କି?
ଯଦି ଆପଣଙ୍କୁ ଗୋଟେ ଗାଁ ର ବିକାଶ କରିବା ପାଇଁ ସୁ ସୁଯୋଗ ମିଳେ ଆପଣ କଣ କରିବା ପାଇଁ ଚାହିଁବେ?
ଦେଖନ୍ତୁ ସର୍ବପ୍ରଥମ ଦିଟା ଜିନିଷ ବହୁତ ଇପୋର୍ଟାଣ୍ଟ ବହୁତ ମ ଗୁରୁତ୍ୱପୂର୍ଣ୍ଣ ବିଷୟ ଆପଣ ଯୋଉଟା କହୁଥିଲେ। ଆପଣ ଯଦି ଗାଁ ରେ ଅଛନ୍ତି ଗାଁ ର ବିକାଶ କରିବା ପାଇଁ ହେଲେ ଆମକୁ ଏଜୁକସନ ଶିକ୍ଷା କ୍ଷେତ୍ର ବିକାଶ କରିବାକୁ ପଡିବ ଭଲ ସ୍କୁଲ କି ଭଲ ସେଇଟା ତ ନିଶ୍ଚୟ ସେଟାକୁ କରିବାକୁ ପଡିବ।
ହୁଁ ଗୋଟେ ଭଲ ସ୍କୁଲ କଲେଜ ଯେତେବେଳେ ଗୋଟେ ଭଲ ହସ୍ପିଟାଲ ରହିବ ଆମକୁ ଯେମିତି ସହର ଯିବାକୁ ଆମ ଗାଁ
ହୁଁ ହୁଁ ହୁଁ ହୁଁ ହୁଁ ଯଦି ଆପଣ ଯଦି ଗାଁ ର ହଉ କି ଯୋଉ ଏରିଆ ର ଯଦି ବିକାଶ ଚାହୁଁଛନ୍ତି ସର୍ବପ୍ରଥମେ ଆପଣ ଏଜୁକସନ କୁ ଦେଖିବେ ପ୍ରଥମେ ସେଥିପାଇଁ ଆପଣ ଶିକ୍ଷାକୁ ଦେଖିବେ। ଅ ଭଲ ସ୍କୁଲ ଟି ଯେମିତି ହେଇପାରିବ ଭଲ। କଲେଜ ହେଇପାରିବ ଭଲ ମାନେ କି ଭଲ ଶିକ୍ଷା ମିଳିପାରୁଥିବ ତାପରେ ଭଲ ହସ୍ପିଟା ପିଟାଲେ ଭଲ ସବୁ କିଛି ବି ସୁବିଧା ହଉଥିବ ସମସ୍ତେ ଲୋକ ଯେମିତି ହଇରାଣ ନ ହଉଥିବେ କେତେବେଳେ ବଳେ ବହୁତ ଏମଜେନ୍ସି ଆଗ ସେମାନେ ଯାଇକି ହପିଟାଲ ରେ ଡାକ୍ତରଖାନା ଯାଇ ଆଦୀମିତି। ହେଇପାରୁଥିବେ ଆଉ ମାନେ ସେମାନେ ଅ ଭଲ ଭାବରେ ତାଙ୍କୁ ଚିକିତ୍ସା କ ଯାଇ ପାରୁତ ଭାଇ। କିଛିଟା ଯୋଉଟା ମାନେ କି ଅ ହଠାତ୍ ଯୋଉଟା ଆମ ସମୟରେ ଯେନ୍ଟା ଯୋଉଟା ଆମକୁ ଜରୁରୀ ହେଇଯାଏ ସେ ବିଷୟ ହଁ ହଁ ସେଇ ସୁବିଧାଟା ରାଇଟ ସେଇ ସୁବିଧାଟା ଆମର ଗା।
ଆପଣଙ୍କ କଥା ବହୁତ ସୁନ୍ଦର ଥିଲା। ଆଉ ଆପଣଙ୍କ ମତାମତ ବି ଆଉ ଆଶା କରୁଛି ଆପଣ ଏଇ ଜିନିଷ ସେ ସବୁ ପୁରା କରିବା ଆଗକୁ।
ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ।